ଓ
କଣ କରୁଚୁ ସାଙ୍ଗ।
ବସିଛି ତୁମେ କଣ କରୁଛ?
ପୁରାତ ବିଜିି ଆଉ
ତୁମେ ତ ବ୍ୟସ୍ଥ ତମେ ତ ବଡ ଲୋକ ହେଇଗଲେଣି ଆମକୁ ପ ପଚାରୁନ ଆମେ ଆଉ କଣ କହିବୁ ଆପଣଙ୍କୁ? ଆପଣଙ୍କୁ ଆମେ କିଛି କହିପାରିବୁ।
ନାଇଁ ନାଇଁ ସେମିତି ନୁହଁ। ବଡ କଣ ଏପଟେ ବ୍ୟସ୍ତ ରହିଯାଇଥିଲ ତ ସେଥିପାଇଁ ସେଥିପାଇଁ ତମକୁ ଫ ମୁଁ କଲ କରୁଛି ନାଇଁମେ ତମେ ତ ମାର୍କେଟ ତମେ ତ ମାର୍କେଟ କେତେବେଳେ ଯାଉ ଛ କେତେବେଳେ ଆଉ କା ସହିତ ବିଜି ଅଛ ଆଉ।
ହଁ ପା ଆଉ କାହା ସହିତ କଣ?
ହୁଁ।
ମୁଁ ଯାଇଥିଲି ବା ଟିକେ ରଜ ପାଇଁ ସପିଂ କରିବା ପାଇଁ
କଣ ଆଣିଲ?
ହଁ ଡ୍ରେସ କି ନେଇକି ଆସିଥିଲି ମୋ ସାନ ଭାଇର ଆଉ ଗୋଟେ ଭାଇର ଯିବି କାଲି ପଟଣକୁ ନେଇକି ଆସିଥିଲି। ଏ ଚାଲିଚି କିଣା କିଣି ଖାଇ ପିଇକି ଆସିଥିଲୁ ଯାଇଥିଲୁ। ଟାଉନ ଆଉ। ହୁଁ ମୋର ମୁଁ ଆଣିସାରିଚି ଅଛି ଅଲରେଡ଼ି
କଣ?
ମୋର ତିନି ଦିନ ପାଇଁ ତିନି ହଳ ଜାମା ଆଉ ପ୍ୟାଣ୍ଟ
ଅନଲାଇନ ରୁ ଆଣିଲ ନା ଅଫଲାଇନ୍ ରୁ
ଅନଲାଇନ ଆଣିଛି ସବୁ ଅନଲାଇନ। ମତେ ଅଫଲାଇନ ସପିଂ ଭଲ ଲାଗେ ନା।
ହଁ ଭଲ ଆଉ ଆଉ ତୁମ ଗାଁ ରେ ହେଲା।
ହୁଁ।
ତମ ଆମ ଗାଁ ରେ ଯେମିତି ଦେଖ ସକାଳୁ ଉଠିବ ମାନେ ବୋରିଙ୍ଗ ହବନି ଆଗେ ସକାଳୁ ଉଠିବ ଆଗେ ଦହିବରା ବାଲା ଆସିବ ହେଲା। ତାପରେ ଦଶ ନଅଟା ଦଶଟାରେ ଚା ଆସେ ତାପରେ ବାରଟା ବଳେେ ଆଇସ୍କ୍ରିମ ତ ଆମ ଦୋକାନ ବି ଅଛି ଘର ପାଖରେ କିନ୍ତୁ ଆସେ ବି ବିକ୍ରି ହେଲା। ତାପରେ ଆହୁରି ସବୁ ଭେଜିଟେବୁଲ ସବୁ ଆସେ ପରିବା ପନିପରିବା ସବୁ ଆସେ ସିଏ ବି ବିକ୍ରି ଆସେ ଆଉ ଚାରିଟା ବେଳେ ଗୁପଚୁପ ଆସେ ସବୁ କିଛି। ଆଛା ଆଛା ତମ ଗାଁକୁ ସେମିତି କିଛି ଆସେ ସବୁ ବିକ୍ରି
ହଉ ଆଊ। ଆଛା ଆମ ଗାଁକୁ ବି ଆସନ୍ତି ଆମ ଗୁପଚୁପ ବାଲା ଆନ୍ତି ଦହିବରା ବାଲା ଆସନ୍ତି ଆଇସ କିମ୍ ବାଲ ଆସନ୍ତି। ଗୁପଚୁପ ବାଲା କିନ୍ତୁ ପ୍ରତ୍ୟେକ ଦିନ ଆସନ୍ତି ଗୁପଚୁପ ବାଲା ଆମର ଯେହେତୁ ଚିହ୍ନା ପ୍ରତ୍ୟେକ ଦିନ ଆସନ୍ତି।
ଦେଖ ୁ ଇନ କରିଥିଲ ତେର
ହ୍ୟାଲୋ ହଁ।
ହଁ କହୁନ?
ମୁଁ କହିଲି ଗୁପଚୁପ୍ ବଲେ ଆମ କାଙ୍କ ପ୍ରତ୍ୟେକ ଦିନ ଆସନ୍ତି।
ହଁ ତମ ଗୁପଚୁପ୍ ଭଲ ଲାଗେ ନା କଣ ଖାଇବାକୁ ଭଲ ଲାଗେ।
ବାହାର ଖାଦ୍ୟ ଯେତିକି ମତେ ପସନ୍ଦ ସବୁ ଭଲ ଲାଗେ।
ହଁଁ ମତେ ବି ସେୟ ତମକୁ ଶାଗ ଶୁଗା ଖାଇବାକୁ ଭଲ ଲାଗେନ। ଶାଗ ଖାଇବାକୁ ଭଲ ଲାଗେ ନା।
ହଁ ସେଇଭଳିଆ ଏତେ ବି ନୁହଁ।
ହ୍ୟାଲୋ।
ମତେ ସାରୁ ଖାଇବାକୁ ଭଲ ଲାଗେ କିନ୍ତୁ ଏତେ ନୁହଁ ମତେ ଟିକେ ଶୁନୁ ନିଆ ଶାଗ ଟା ବେଶୀ ପସନ୍ଦ।
ସୁନୁସୁନିଆ ସାଗରେ କେମିତି ହୁଏ?
କେମିତି ହୁଏ ମାନେ ତାକୁ ଭାଜନ୍ତି ଯେମିତି ଶାଗ ଯେମିତି ଭାଜନ୍ତି ସେମତି ଭଜିବେ ତା ଦେହରେ
ମାନେ କିଛି ଅଲଗା କିଛି ଅଲଗା ପୁଣିଆ?
ଅଲଗା କଣ ତା ଦେହରେ ତ ପିଆଜ ପକେଇବି ଆଉ ବଢି ପକେଇକି ଭାଜିବେ ଖାଇକି ଦେଖିବେ ତ ଆଉ ବାସ ଟେଷ୍ଟ ତାର ଅଗଲା ପ୍ରକାର ଆଉ। ଆଉ ଅଲଗା ପଣିଆ କଣ?
ପାଣିଆ ନା ପୁଣିଆ ଏୟା କହିଦିଅ ପାଣିଆ ନା ପୁଣିଆ।
ଖାଇନ?
ନା ଖାଇନି ସେଥିପାଇଁ କହିଲି। ଆମ ଘରେ ସେ ସବୁ କେହି କରନ୍ତିନି ଆମ ଘରେ ସେ ସବୁ କହିବେ ଏ ବେକାର ଜିନିଷ ଆମ ଘରେ ସେ ଏଇଆ କହିବେ ସେ ସବୁ ବେ କାର ଜିନିଷ କାହିଁକି କରିବା?
ଆଉ ତୁମ ଘର ସବୁ କଣ ହୁଏ ତାହେଲେ?
ଆମ ଘରେ ଖାଇ ଖାଦ୍ୟ ତ ହୁଏ କିନ୍ତୁ ଏସବୁ କହିବେ କେବେ ନ ନା ଏଇସବୁ କରିବେନି ବେକାର ଜିନିଷ ଇଏ ଖାଦ୍ୟ ଅଛି କିନ୍ତୁ କାହିଁ ସୁନ୍ ସୁନିଆ ବହୁତ ଟାଇମ ଲାଗେ ତ ବାଛିବାକୁ ପଡେ ବହୁତ। ଏତେ ବୋରିଂ କାମ କିଏ କରିବ?
କଷ୍ଟ କରିବାକୁ କେହି ଚାହାନ୍ତିନି ଆଉ କଷ୍ଟ
କଷ୍ଟ କରିବା ହଁ କଷ୍ଟ କଲେ କୃଷ୍ଣ ମିଳେ ସେଇଟାସ୍ ସେଇଟା ଆମ ଘରେ ବୁଝି ଦେଇଯିବ ନା ତମେ?
ହଁ ନିହାତି ତମ ଘରକୁ ଯିବି ତମ ଘରେ ସମସ୍ତଙ୍କୁ ଗୋଟେ ଜାଗାରେ ବସେଇ ମୁଖିଆ ହେଇ
ଆଜ୍ଞା ଗୋଟେ ଗୋଷ୍ଠୀ କରିଦବ ଗୋଟେ ଗୋଷ୍ଠୀ କରିଦେଇକି ଗୋଷ୍ଠୀରେ ସବୁ ସଦସ୍ୟ ସେମାନଙ୍କୁ ବସେଇକି ବୁଝେଇ ଦେଇକି ଯିବ ତମେ।
ହଁ ତା ଦେହରେ ମେନ୍ ତୁମକୁ ଆଗ ପ୍ରଥମେ ବୁଝେଇବି ତା ପ ତୁମେ ଯେହେତୁ ଏକଦମ ଜିଦିଆ ପିଲାଟିଏ ଏକଦମ ଜିଦିଆ ପିଲାଟିଏ ଆମକୁ ବେଶୀ ଗୁରୁତ୍ବ ଦଉନାହାଁନ୍ତି ତେବେ ମୁଁ ଟିକେ ଆପଣଙ୍କୁ ଟିକେ ବେଶୀ ଆପଣଙ୍କର ଟିକେ ନେବି ପକ୍ଷତା ଆଉ।
ନିଶ୍ଚିତ ଭାବରେ ଆପଣ ନେଇପାରିବେ ପରୀକ୍ଷା।
ଆପଣ ତ ବଡଲୋକ ହେଇଗଲେଣି ଆପଣ ବଡଲୋକ ଜାଣିଛନ୍ତି ଆପଣ ବଡଲୋକ ଛୋଟ ଲୋକ ବିଷୟ ରେ ଜାଣିଚନ୍ତି ଆପଣ ବହୁତ ବଡ ଲୋକ ହେଇଗଲେଣି ତେଣୁ ଆମ ଭଳିଆ ସାଙ୍ଗକୁ ଆପଣ ପଚାରୁୁନାହାନ୍ତି ମୁଁ କାଲି ସେଇ ପ୍ ସେଇ ଟାଇପ୍ ର କିଛି ପ୍ରମାଣ ପାଇଛି ତୁମଠାରୁ ଆଉ ସେଥିପାଇଁ ମୁଁ ଆଉ କଣ କହିବି ଆପଣଙ୍କ ଇଚ୍ଛା ଆପଣ ଜାହା କରିବେ ଆଉ ମୁଁ ଆପଣଙ୍କୁ କୁ ଧମକେଇ ପାରିବି ନା ଆପଣ କିଛି ବି ରାଗି ପାରିବି ଆପଣଙ୍କ ଉପରେ।
ସେ ସେମିତି କେବେ ଆପଣ ଭାବିବେ ନାହିଁ ଆଉ ସେ ସବୁ ଭାବିଲେ ବହୁତ ଖରାପ କଥା।
ସେଭଳିଆ ମୁଁ ଭାବି, ସେଇଭଳିଆ ମୁଁ କାଲି ଭାବିଛି ଶୁଣ ଶୁଣ ସେଇଭଳିଆ କାଲି ମୁଁ ଭାବିଛି। ସେଇଭଳିଆ ବି ମୁଁ ଜାଣିଛି ଆଉ ସେଇଠୁ ଜାଣି ଗଲି ଯେ ହଁ ବୋଲି ଛାଡ ଆଉ କିଛି କହିହବନି ତୁମେ ଆଉ କଣଙ୍କୁ କୁହ?
ହଁ ନାଇଁ ନାଇଁ ଆପଣ ନିଶ୍ଚିତ ଭାବରେ ଆମକୁ ମେସେଜ କଲ କରିପାରିବେ ଆମର କିଛି ଆପତ୍ତି ନାହିଁ।
ହଁ ନା ନା ଆମେ କାଇଁ ମେସେଜ କଲ୍ କରିବେ ଆପଣ ଆପଣ ପୁଣି
ଆପଣଙ୍କୁ କଣ ଖାଇବାକୁ ପସନ୍ଦ ଆପଣ କହିବେ ନାଇଁ ନାଇଁ ତମେ ରାଗ ଗିବନି ଆପଣଙ୍କୁ କଣ? ଖାଇବାକୁ ପସନ୍ଦ ମୋତେ ଆପ ଆପଣ ନିଶ୍ଚିତ ଜଣାଇ ପାରିବେ ଆପଣ ଜଣେଇଲେ ମୁଁ ନିଶ୍ଚିତ ଆପଣଙ୍କ
ମୁଁ ତୁମ ଉପରେ ରାଗିଛି ମୁଁ ଶୁଣ ମୁଁ ତୁମ ଉପରେ ରାଗି- ରାଗିଛି ତେଣୁ ମୁଁ ଆପଣଙ୍କ କୌଣସି ପରିସ୍ଥିତିରେ ବାଧା ସୃଷ୍ଟି କରିବାକୁ ଚାହୁଁନି ତେଣୁ, ଆପଣ ଯେତେବେଳେ ଫାଙ୍କା ଥିବେ ସେତେବେଳେ ଆପଣ ମୋତେ କଲ୍ କରିପାରିବେ। କି ମ୍ବବା।
ନିଶ୍ଚିତ ଭାବରେ ମୁଁ ଆପଣଙ୍କୁ କଲ୍ କରିବି ମେସେଜ କରିବି କଲ୍ ହୁଏତ, ନ କରିପାରନି ମେସେଜ- ନିଶ୍ଚିତ ଭାବରେ ମୁଁ ଆପଣଙ୍କୁ-
ଆଉ କିନ୍ତୁ, ଆମେ ଆପଣଙ୍କୁ ତ ମୁଁ ମୋ ଆଡ଼ୁ ଆପଣଙ୍କୁ ମେସେଜ କେବେ କରିବୁନି। କାହିଁକି ନା ଆପଣ ମୋ ମେସେଜ ର କାଲି କିଛି ଉତ୍ତର ଦେଇନଥିଲେ। ତେଣୁ ମୁଁ ଆପଣଙ୍କ ପାଖକୁ ମୋ ଆଡୁ କେବେ ମିଶି ଯିବ ନାହିଁ।
ନାଇଁ ନାଇଁ ସେମିତି ଭାବିବେନି କେବେ ସଦାବେଳେ ଭଲ ବନ୍ଧୁ ଭାବିକି କଥାବାର୍ତ୍ତା କରିବେ ସବୁ ଭଲରେ ହବ ସେମିତି କିଛି-
ଭଲ ବନ୍ଧୁ ଭଲ ବନ୍ଧୁ କହିକି। ତ। ତ ଆମ ମନ ଟାକୁ ଖରାପ କରି। ଶୋଇଲେଣି ଆପଣ ଆଉ କଣ କହିବେ ଆପଣଙ୍କ-
ହଉ ଛାଡନ୍ତୁ ସେ ସବୁ କଥା ଆଉ କିଛି ଭଲ ଭଲ କଥା ଶୁଣନ୍ତୁ, ମୋ କତିରୁ ଯେମିତିକି ଆମ ଗାଁ ଆମ ଗ୍ରାମରେ ଏକ ନୂଆ ବୈଠକ ହବାକୁ ଯାଉଛି। ବୈଠକ ହେଲା ଆମ ସବୁ ଯେତିକି ରହିଛୁ ଆମ ନୂଆ ନୂଆ ଛୋଟ ଛୋଟ- ପିଲା ମଣିଷ ସବୁ ଆମେ ସବୁ ଗୋଟେ ବୈଠକ ବସେଇକି କିଛି ଗୋଟେ ଭଲ କାମ କରିବାକୁ ଚାହୁଁଛେ ଆପଣ ଯଦି ମିଶିବାକୁ ଚାହୁଁଛନ୍ତି। ଆମ ସହିତ ତାହେଲେ କହିପାରିବେ ଆପଣ ନିଶ୍ଚିତ ଆସିପାରିବେ ଆପଣଙ୍କୁ ସଦାବେେଳେ ପ୍ରବେଶ ଅଛି ଆମ ବୈଠକକୁ।
ଆମେ ଆପଣଙ୍କ ବୈଠକରେ ଯୋଗ ଦେଇ ପାରିବୁ ନାହିଁ ତେଣୁ କ୍ଷମା କରନ୍ତୁ। ହୁଁ ଆମେ ଏତେ ଭଲ ଭଲ ଲୋକ ଆମେ ଯେହେତୁ ଶୁଣନ୍ତୁ, ଆମେ ଯେହେତୁ ଖରାପ ଲୋକ ମାନେ ମୁଁ ଯେହେତୁ- ଖରାପ ଲୋକ ମୁଁ ଭଲ ମଣିଷ ମାନଙ୍କର ବୈଠକ ରେ ଯୋଗଦେଇ- ପାରିବନି ତେଣୁ, ଆପଣ ମୋର ବିନା ଅନୁପସ୍ଥିତିରେ ଆପଣ ବୈଠକ ଟାକୁ ସମ୍ପନ୍ନ କରିଦିଅନ୍ତୁ।
ନାଇଁ ନାଇଁ ଆପଣ ଏମିତି କେବେ ଭାବିବେନି ନାଇଁ ନାଇଁ ଆପଣ ଏମିତି କେବେ ଭାବିବେନି।
କାହିଁକି ଭାବିବିନି ଭାବିବା ଟା କଣ ମୱା।
ସବୁ ଭାବିବ ନାହିଁ ଆପଣ ସବୁବେଳେ ଭଲ ଚିନ୍ତା କରନ୍ତୁ। ଭଲରେ ଭାବନ୍ତୁ ଭଲରେ ରୁହନ୍ତୁ।
ସେଇଟା ମୁଁ ସବୁବେଳେ ସମସ୍ତଙ୍କୁ କୁହେ ଶୁଣନ୍ତୁ, ଭଲ ଚିନ୍ତା କରନ୍ତୁ। ଭଲ। କଥା କୁହନ୍ତୁ ଭଲ କର୍ମ କରନ୍ତୁ ସେଇଟା ମୁଁ ସବୁବେଳେ ଲୋକଙ୍କୁ କୁହେ। କିନ୍ତୁ ଆଜି ଆପଣ ସେ କଥା ମତେ କହୁଛନ୍ତି ମାନେ ମତେ ହସ ଲାଗୁଛି। କାହିଁକି ନା ଆଇ କଥାର ମହତ୍ୟ ଟା ମୋ ଛଡା ଆଉ କିଏ ଅଧିକ ବୁଝି ପାରିବେନି। କାହିଁକିନା ମୁଁ ବି ଯେତେ ଲୋକଙ୍କୁ ଭଲ ବ୍ୟବହାର କରିଛି ଭଲ କରିଛି ଶେଷରେ ମତେ ହିଁ ଖରାପ ମିଳିଛି। ତେଣୁ ମୁଁ ଆଉ ସମସ୍ତଙ୍କୁ ଭଲ ବ୍ୟବହାର ମ ମୋ ଜୀବନ ଥିଲାବେ ସମସ୍ତେ ଭଲ ବ୍ୟବହାର କରିବି କି ତାର ପ୍ରତିକାରରେ ମତେ କିଛି ମିଳିନି। ମତେ ସବୁବେଳେ ଖରାପ ହିଁ ମିଳିଛି। ତେଣୁ ମୁଁ ଆଉ
ହଉ ଛାଡନ୍ତୁ ସେ ସବୁ କଥା ଶୁଣନ୍ତୁ ସେ ସେ ସବୁ କଥା ଛାଡନ୍ତୁ। ମତେ ଏବେ କୁହନ୍ତୁ ଆପଣଙ୍କ ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା କିପରି ଉତ୍ସବ କରାଯାଏ।
କାର୍ତିକ ପୂର୍ଣ୍ଣିମା ମାନେ କୁମାର ପୂର୍ଣିମା କଥା କହୁଛନ୍ତି ତ।
ନାଇଁ କୁମାର ପୂର୍ଣ୍ଣିମା ଅଲଗା କାର୍ତ୍ତିକ ପୂର୍ଣ୍ଣିମା ଅଲଗା କାର୍ତ୍ତିକ ପୂର୍ଣ୍ଣିମାରେ କାର୍ତ୍ତିକ ମାସରେ ଧର୍ମ କରାଯାଏ ଆଉ ନଈ ବୈତରଣୀରେ ସ୍ନାନ କରାଯାଏ।
ଓହୋ କାର୍ତ୍ତିକ ପୂର୍ଣ୍ଣିମା ହଁ। ହଁ।
ହଁ ହଁ ଡଙ୍ଗା ଭସା ହଉ, ବାସ ବାସ ବାସ ବାସ ବହୁତ ହି ଭଲ ଅଛି ମନେ ରଖିଲେ ଆପଣ କୁହନ୍ତୁ ଆପଣ। ଆପଣ କିପରି ଆପଣ ଗ ଗ୍ରାମରେ
ହଁ ଆମ ହଁ ଆମେ ତ ଭଲ ଭାବରେ ପାଳନ ହୁଏ। ଆମର ଚଉଁରାରେ ମୂର୍ଜା ପଡେ। ମୂର୍ଯ ମୁଁ ନିଜେ ହିଁ ପକାଏ। ଯେହେତୁ ଆମ ଘରେ କେହି ଝିଅ ନାହାନ୍ତି, ତେଣୁ ମୋ ମାମାଙ୍କର ମୋର ମିଶିକି ମୂର୍ଜା ପକାଉ। ହଉ ହଉ। ତାପରେ କାର୍ତ୍ତିକ ପୂର୍ଣ୍ଣିମା। ଦିନ ଆମେ ଡଙ୍ଗା ଭସ ମଜା ମସ୍ତି କରୁ ବାସ୍ ନୂଆ ଡ୍ରେସ ପିନ୍ଧୁ, ମନ୍ଦିର ସବୁଲ ବୁଲା ବୁଲି କରୁ ମନ୍ଦିର ମାନଙ୍କ ସବୁ ମନ୍ଦିର ଖାଇବାପିଇବା ହେଇଥାଏ ଖାଇ ପିଇ। ସବୁ ଆସୁ ଆଉ ବାସ୍ ହଁ ଆଉ ଯାଉ ବାଲିଯାତ୍ରା ଦେଖିବା ପାଇଁ ଯାଉ।
ହଁ ବାଲିଯାତ୍ରା ଟା ଆପଣଙ୍କ କୋଉଠି ହୁଏ ଆପଣଙ୍କ ସେ ପାଖ ଆଖରେ, ମା ଉପରେ ନା ଗ୍ରାମ ଭିତରେ ନା କୋଉଠି, ଭଲ ଆଉ। ହଁ।
ଆପଣ କେମିତି ପାଳନ କରନ୍ତି, ଆମ ଟିକେ କୁହନ୍ତୁ।
ଆମ ଗ୍ରାମରେ ବାଲିଯାତ୍ରା ହୁଏ, ଯାତ୍ରା ହୁଏ ଆମ ଗାଁରେ ଆମ ଗାଁ ରେ ମଧ୍ୟ ବୈତରଣୀ ନଦୀ ଆମ ଗ୍ରାମ ପାଖକୁ ଲାଗିକି ଅଛି, ଆମ ଗାଁ ରେ ଯାତ୍ରା ଆମେ ଯାତ୍ରା ଦେଖୁ ମଜାମସ୍ତି କରୁ, ଆମ ଗାଁରେ ଠାକୁର ବସନ୍ତି କାର୍ତ୍ତିକ କାର୍ତ୍ତିକ କୁ ତର
ଆଛା ହଁ ଆମ ଗାଁ ରେ ବି ହୁଏ, ଆମ ସେପଟ ଗାଁ ରେ କାର୍ତ୍ତିକେଶ୍ୱଵର ପୂଜା ହୁଅନ୍ତି।
ହଁ ହଁ ବହୁତ ଭଲ ଲାଗିବ ସେ। ସବୁ କରିବେ ଆପଣ ନିହାତି ଆପଣଙ୍କୁ ବହୁତ ଭଲ ଲାଗିବ ପୁରା ନି ମନରୁ ଆପଣ ସ୍ନାନ କରିବେ ଡଙ୍ଗି ଭସେଇବେ ପାପ ସବୁ ଧୋଇବେ କହିବେ ଯା ରେ ଭାସି ଭା ସି ଯା ନୌକ ମୋର ଭାସି ଯା, ଏହା କହିକି ଭସେଇ ଦେବେ ବହୁତ ହି ଆନନ୍ଦ ଲାଗିବ, ସବୁ ପାପ ତମର ଧୋଇଯିବ ପୁଣ୍ୟ କରିବା ଆରମ୍ଭ କରିବେ କାର୍ତ୍ତିକ ପୂର୍ଣ୍ଣିମା ଠାରୁ।
ଆରେ ବା ଆପଣ ତ ଏତେ କଥା ଜାଣିଚନ୍ତି ଆପଣ ତ ଆମକୁ ବହୁତ ଭଲ ଲାଗ ଜ୍ଞାନ ଦେଲେ ସେଥିପାଇଁ ଆପଣଙ୍କ ବହୁତ ବହୁତ ଏବଂ ଅଶେଷ ଅଶେଷ ଧନ୍ୟବାଦ ମୋ ତରଫରୁ।
ନିଶ୍ଚିତ ଭାବରେ ଆପ ମୁଁ ବି ଚା ମୋର ବି ଆଶା ଅଛି ଆପଣ ମାନେ ଆପଣ କୁନି ଭାଇ ଭଉଣୀଙ୍କ ମାନଙ୍କୁ ଏଇଆ ଜ୍ଞାନ ସବୁ ଦିଅନ୍ତୁ, ଏଇଆ ସବୁ କହି
ଆଛା ଆଚ୍ଛା ହଉ ନିହାତି ଭାବରେ ମୁଁ ଆପଣଙ୍କ ଠାରୁ କିଛି ଜ୍ଞାନ ଅର୍ଜୁନ କଲି। ଆଉ ମୁଁ ମଧ୍ୟ ମୋର କିଛି ଛୋଟ ବଡ ଭାଇ ଓ ଭଉଣୀ ମାନଙ୍କୁ ଏ ଜ୍ଞାନଟି ତାଙ୍କ ସହିତ ବାଣ୍ଟି ଦେବି।
ତେବି
ଆପଣ ମୋ ଧନ୍ୟ ଆପଣ ମୋ ଧନ୍ୟବାଦ ଟା ଗ୍ରହଣ କଲେ ତ?
ହଁ ହଁ ନିଶ୍ଚିତ ଭାବରେ ମୁଁ ଆପଣ ଗ୍ରହଣ କଲି ମୋ ମନକୁ ଗ୍ରହଣ କଲି ଆପଣଙ୍କ ଭାବନାଟିକୁ ବହୁତ ଭଲ ଲାଗିଲା ମତେ।
ମ ମତେ କାହିଁ ଲାଗୁନି।
ହ୍ୟାଲୋ।
ମତେ କାଇଁ ଲାଗୁନି।
କାହିଁକି ଲାଗୁନି? ଆପଣଙ୍କୁ ଲଗେଇବାକୁ ପଡିବ ଲଗେଇଲେ ହିଁ ସବୁ ଜିନିଷ ଲାଗିବ।
ଗୁନି ମୁଁ ବି ଲଗେଇବାକୁ ଚାହୁଁନି ଆଉ ଆପଣଙ୍କୁ ଆମେ ଆଉ କିଛି କହିପାରିବୁନି ତେଣୁ ଆପଣ ଯେହେତୁ ମୋର ଗୋଟେ ଭଲ ସାଙ୍ଗ ହୋଇଯାଇଛନ୍ତି ମୁଁ ଆପଣଙ୍କ ଉପରେ ରାଗି ବିନି କି ଆପଣଙ୍କ ଉପରେ ରସି ଋଷି ପାରିବିନି କିମ୍ବା ଆପଣଙ୍ଙ୍କୁ କିଛି ଖରାପ ଶବ୍ଦ ମଧ୍ୟ ଅ କିଛି କ ବ୍ୟବହାର କରି କିଛି କିନ୍ତୁ ଆପଣଙ୍କୁ କହିପାରିବିନି ତେଣୁ ମୁଁ ଆପଣଙ୍କୁ ଭ ଦ୍ର ଭାବରେ କଥା ହଉଚି ଆପଙ୍କ ସହିତ ଆପଣ କେମିତି କଣ ଲାଗୁଛି ମୋ ସହିତ କଥା ହେଇକି ଆପ
ମତେ ଆପଣଙ୍କ ସହିତ ସାଙ୍ଗ ହିସାବରେ ବହୁତ ହି ଭଲ ଲାଗୁଛି କଥା ହେଇକି। ବହୁତ ହି ଭଲ ଲାଗୁଛି ଆପଣଙ୍କ ସହିତ କଥା ହେଇକି ହଁ ଜଣାନ୍ତୁ ନିଶ୍ଚିତ ପଡୁଥିବ।
ହଁ ଜଣା ପଡିବନି କାହା ମନରେ କଣ ଅଛି?
ଆଜ୍ଞା ନିହାତି ଭାବେ ମୁଁ ଯେ ଆମ ଠାକୁରଙ୍କ ପାଖରେ ଏହା ପ୍ରାର୍ଥନା ଅଛି ଆପଣ ସଦାବେଳେ ଖୁସିରେ ରୁହ ଭଲରେ ରୁହ ଆପଣଙ୍କୁ ଭଗବାନ ସଦାରେ ଭଲ ଭଲସେ ରଖନ୍ତ